ନମସ୍କାର ଭାଇ
ହଁ ନମସ୍କାର ଭାଇ କେମିତି ଅଛ
ଭଲ ଅଛି ଆପଣ କେମିତି ଅଛନ୍ତି
ହଁ ମୁଁ ବି ଭଲ ଅଛି ଆଉ? ଆଜି ପୁରୁଣା ସ୍କୁଲର ଫଟୋ ସବୁ ଦେଖିଥିଲି ତ ସେଥିପାଇଁ ସ୍କୁଲ ଦିନର କଥା ମନେ ପଡିଗଲା।
ସେଥିପାଇଁ ପୁରୁଣା ସ୍କୁଲ କଥା ଦିନର କଥା ମନେ ପଡ଼ିଗଲା ଆଉ।
ଆଛା ଆରେ ଆରେ ମୋର ମଧ୍ୟ ଏମିତି ହୁଏ ସ୍କୁଲ ଜୀବନ ହିଁ ସବୁଠାରୁ ସୁନ୍ଦର ସମୟ ଥିଲା। ହେଲା।
ଆଜ୍ଞା ହେଲେ ଆପଣଙ୍କ ସ୍କୁଲର ପ୍ରଥମ ଦିନ ମନେ ଅଛି କି?
ହଁ ବହୁତ ଭଲ ଭାବରେ ତ ମନେ ଅଛି କାହିଁକିନା ପ୍ରଥମ ଦିନ ମୁଁ ଟିକେ ଡରି ଯାଇଥିଲି। ନୂଆ ସ୍କୁଲ ନୂଆ ଜାଗା ନୂଆ ଶିକ୍ଷକ ବି ଥିଲେ।
ଆଜ୍ଞା ମୁଁ ମଧ୍ୟ ସେମିତି ପ୍ରଥମ ଦିନ ବହୁତ କାନ୍ଦିଥିଲି। ମାଆଙ୍କୁ ଛାଡ଼ି ଶ୍ରେଣୀରେ ବସିବାକୁ ଇଚ୍ଛା ବି ହେଉନଥିଲା।
ହଁ ହଁ ହଁ ଏମିତି ଅନେକ ପିଲା ବି କରନ୍ତି କିନ୍ତୁ କିଛି ଦିନ ପରେ ସ୍କୁଲ ହିଁ ଆମର ଦ୍ୱିତୀୟ ଘର ହୋଇଯାଇଥିଲା।
ଠିକ କହିଛନ୍ତି ଧୀରେ ଧୀରେ ତ ନୂଆ ସାଙ୍ଗ ମିଳିବେ ଏବଂ ସ୍କୁଲକୁ ଯିବାକୁ ବହୁତ ଭଲ ଲାଗୁଥିଲା।
ହଁ ତୋର ପ୍ରଥମ ସାଙ୍ଗ କିଏ ଥିଲା?
ମୋର ତ ପ୍ରଥମ ସାଙ୍ଗ ଥିଲା ସନ୍ତୋଷ ସେ ମୋ ପାଖରେ ସବୁବେଳେ ବସୁଥିଲା ଆମେ ଏକାଠି ଟିଫିନ ମଧ୍ୟ ଖାଉ ଖାଉଥିଲୁ।
ଆଛା ହଁ ମୋର ବି ପ୍ରଥମ ସାଙ୍ଗ ଥିଲା ଅଜୟ ବୋଲି ଗୋଟେ ପିଲା ଥିଲା। ସିଏ ଥିଲା ଆ ସେ ମତେ ସ୍କୁଲର ସବୁ ସ୍ଥାନ ବି ବୁଲେଇ ଦେଖଉଥିଲା।
ଆଜ୍ଞା ସେ ସମୟରେ ତ ସାଙ୍ଗମାନଙ୍କ ସହିତ ଟିଫିନ୍ ବାଣ୍ଟିି ଖାଇବାର ମଜା ହିଁ ଅଲଗା ଥିଲା।
ହଁ ହଁ ସେଟା ତ ଠିକ କଥା କାହା ପାଖରେ ପୁରୀ ଥାଏ କାହା ପାଖରେ ଉପମା କାହା ପାଖ ବ୍ରେଡ ସମସ୍ତେ ମିଶି
ଆଜ୍ଞା ଆଜି ବି ସେଇଦିନ ମନେ ପଡିଲେ ବହୁତ ହସ ଲାଗେ।
ହଁ ସେଟା ବି ଠିକ କଥା ସ୍କୁଲର ପ୍ରାର୍ଥନା ସଭା ତୋର ମନେ ଅଛି।
ହଁ ନିଶ୍ଚିନ୍ତ ଭାବରେ ସକାଳେ ତ ଆମେ ସମସ୍ତେ ଧାଡିରେ ଠିଆ ହୋଇ ପ୍ରାର୍ଥନା କରୁଥିଲୁ ତାପରେ ମୁଖ୍ୟ ଶିକ୍ଷକ ମାନେ ଭାଷଣ ଭାଷଣ ଶୁଣୁଥିଲୁ।
ଆଛା ଆଛା ଆଉ କେବେ କେବେ ଭଲ କାମ କରିଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ବି ପ୍ରଶଂସା ମଧ୍ୟ କରାଯାଉ
ଆଜ୍ଞା ସେଥିପାଇଁ ତ ଆମର ମଧ୍ୟ ଭଲ କାମ କରିବାକୁ ଇଚ୍ଛା ହଉଥିଲା।
ହଁ ହଁ ସେଟା ବି ଠିକ କଥା କାହିଁକିନା ଆମ ଶ୍ରେଣୀ ଗୃହ ଟା ମଧ୍ୟ ବହୁତ ସୁନ୍ଦର ଥିଲା ନା। କାନ୍ଥରେ ଚାଟ ଆଉ ମାନଚିତ୍ର ବି ଲାଗିଥିଲା।
ଆଜ୍ଞା ଆଉ ଗୋଟେ ଖେଳାଡ଼ି ବ୍ଲାକ୍ ବୋର୍ଡ ରେ ମଧ୍ୟ ଶିକ୍ଷକ ପଢା ଥିବା ବେଳେ ସମସ୍ତେ ମନ ଦେଇ ଶୁଣୁ ଥିଲେ।
ହୁଁ ହୁଁ ସେଟା ବି ଠିକ କଥା କେବେ କେବେ ଏମିତି ହୁଏ ପଢା ସରିଗଲେ ଶିକ୍ଷକ ଗପ ମଧ୍ୟ କହୁଥିଲେ ଆମ
ଆଜ୍ଞା ନିଶ୍ଚିନ୍ତ ଭାବରେ ସେ ଗପ ଗୁଡିକ ତ ଆମେ ବହୁତ ଭଲ ଶିକ୍ଷା ପାଉଥିଲୁ।
ଆଛା ହଁ ତ ବିରତି ସମୟ ବି ଯେମିତି ହେଲେ ଆମେ ସିଧା ଖେଳ
ହଁ ନିଶ୍ଚିନ୍ତ ଦଶ ମିନିଟ ତ ବିରତି ମଧ୍ୟ ଆମ ତ ବହୁତ ବଡ଼ ଖୁସି ଥିଲା ସମସ୍ତେ ମିଳିମିଶି ଖେଳୁଥିଲୁ।
ହଁ ସେଇଟା ତ ଠିକ କଥା ସେତେବେଳେ ମୋବାଇଲ ବି ନଥିଲା। କି ସାଙ୍ଗ ମାନଙ୍କ ସହ କଥା ହବାର ହିଁ ଆନନ୍ଦ ମିଳୁଥିଲା।
ଆଜ୍ଞା ଆଜିର ପିଲାମାନେ ତ ବହୁତ ସମୟ ମୋବାଇଲରେ ହିଁ କାଟି ଦଉଛନ୍ତି ଆମ ସମୟରେ ତ ଖେଳ ସାଙ୍ଗମାନେ ହିଁ ସବୁ କିଛି ଥିଲେ।
ହଁ ଠିକ କହିଲୁ କାହିଁକିନା ସେ ସ୍ମୃତି ଗୁଡିକ ଆଜି ମଧ୍ୟ ମନକୁ ଖୁସି କରିଦିଏ।
ଆଜ୍ଞା ନିଶ୍ଚିନ୍ତ ଯଦି ପୁଣି ଥରେ ସ୍କୁଲ ଯିବାକୁ ଫେରିବାର ସୁଯୋଗ ମିଳେ ମୁଁ ତ ନିଶ୍ଚିନ୍ତ ଯିବାକୁ
ନିହାତି ନିହାତି ନିହାତି ମୁଁ ବି ମଧ୍ୟ କାହିଁକି ନା ସେଇ ନିର୍ଦ୍ଦୋଷ ଦିନ ଗୁଡିକ ସତରେ ବହୁତ ସୁନ୍ଦର ଥିଲା।
ଆଜ୍ଞା। ଠିକ ଅଛି ତାହେଲେ। ଆଉ ଆପଣ ସେ ସ୍କୁଲର ଶିକ୍ଷକ ପଢ଼ାପଢ଼ି ଓ ମଜାଦାର ଘଟଣା ବିଷୟରେ କଣ କହୁଚନ୍ତି?
ହଁ ସେମିିତି ତ ଭଲ କଥା। କାହିଁକିନା ସେମିତି ସେମାନେ ମଧ୍ୟ ବହୁତ ଭଲ ପଢାପଢି କରୁଥିଲେ। ବହୁତ ଆମେ ବି ଦୁଷ୍ଟାମୀ ବି କରୁଥିଲେ।
ଆଜ୍ଞା। ଏଇ ବିଷୟ ତ ମନେ ପଡିଲେ ଆଜି ମଧ୍ୟ ବହୁତ ହସ ଲାଗିଥାଏ।
ହଁ ନିହାତି। କାହିଁକନା ତୋର ସବୁଠାରୁ ପସନ୍ଦର ଶିକ୍ଷକ କିଏ ଥିଲେ?
ମୋର ତ ଥିଲେ ଗଣିତ ସାର। ମୋର ଗଣିତ ବହୁତ ଭଲ ହୁଏ ସେଥିପାଇଁ ସେ ମୋତେ ବହୁତ ପସନ୍ଦ। ସେ ତ ବହୁତ ସରଳ ଭାବରେ ମଧ୍ୟେ ଗଣିତ ବୁଝାଇଥାନ୍ତି। ଏବଂ କଠିନ ପରିଶ୍ରମକୁ ମଧ୍ୟ ସେ ସହଜ କରି ବୁଝାଇ ଦଉଥିଲେ।
ଆଚ୍ଛା ଆଚ୍ଛା। ହଁ ମୋର ବି
କିଏ ଥିଲେ?
ମୋର ଥିଲେ ଓଡିଆ ସାର୍। କାହିଁକନା ମୋତେ ସାହିତ୍ୟ ବହୁତ ଭଲ ଲାଗୁଥିଲା। ତ ସେ କେବଳ ପାଠ ପଢ଼ଉନଥିଲେ ସେ ମାନେ ଏମିତି ଭଲ ମଣିଷ ହେବାର ଶିକ୍ଷା ବି ମୋତେ ଦେଇଥିଲେ। ।
ସେଇଟା ତ ସତକଥା। ଭଲ ଶିକ୍ଷକ ହିଁ ଛାତ୍ରଙ୍କ ଜୀବନ ବଦଳାଇ ଦେଇ ପାରନ୍ତି।
ହଁ। ତୋର ମନେ ଅଛି କେତେବେଳେ ହୋମୱାର୍କ ନ କରି ଯାଇଥିଲୁ।
ହଁ ଥରେ ତ ହୋମୱାର୍କ ମୁଁ କରି ନଥିଲି। ସାର ପଚାରିବା ପରେ ମୁଁ କହିଲି ଖାତା ଘରେ ରହି ହେଇଥିଲା।
ହଁ ହଁ ତାପରେ ସାର୍ କଣ କହିଲେ?
ସାର୍ କହିଲେ ଠିକ୍ ଅଛି କାଲି ନେଇ ଆସିବ। କିନ୍ତୁ ବାହାନା ନୁହେଁ ଦାୟିତ୍ଵ ଶିଖ। ସେଇ କଥା ମୋର ଆଜ ଆଜି ଏବେ ପର୍ଯ୍ୟନ୍ତ ମଧ୍ୟ ମନେ ଅଛି।
ଆଚ୍ଛା। ହଁ ମୋ ସହ ବି ସେୟା ହେଇଥିଲା। ମତେ ଏମିତି ଘଟିଥିଲା କି କିନ୍ତୁ ପରେ ମୁଁ ନି ହୋମୱାର୍କ ବି କଲି।
ଆଚ୍ଛା। ତାହେଲେ ଆପଣଙ୍କ ପରୀକ୍ଷା ସମୟ କଣ ମନେ ଅଛି ଆମେ ସମସ୍ତେ କେତେ ମନ ଦେଇ ପଢୁଥିଲୁ।
ହଁ ହଁ ନିହାତି। ପରୀକ୍ଷାର ପୂର୍ବ ଦିନ ରାତି ଏମିତି ପଢା ହଉଥିଲା ଯେମିତି ଆମେ କାଲି ସକାଳ ସବୁ ଜଲଦି ଜଲଦି ଲେଖିଦେବା। ଆଉ ସକାଳେ ସ୍କୁଲ କୁ ଯାଇ ସାଙ୍ଗମାନଙ୍କ ସହ ତ ଶେଷ ଥର ପାଇଁ ପୁନରାବୃତ୍ତି ବି ଆମେ କରୁଥିଲେ।
ନିଶ୍ଚିନ୍ତ, ପରୀକ୍ଷା ସରିବାରେ ଲାଗୁଥିଲା ଯେମିତି ଗୋଟେ କିଛି ବଡ ଭାର ହାଲୁକା ହୋଇଗଲା।
। ହଁ ସେଇଟା ତ ଠିକ କଥା ଆଉ ଫଳାଫଳ ବାହାରିବ ମାନେ ଟିକେ ଭୟ ମଧ୍ୟେ ବି ଲାଗେ।
ଥିଲେ ଘରେ ସମସ୍ତେ ଖୁସି ହେଇଯାଉଥିଲେ।
ହୁଁ ହୁଁ ଆମ ସ୍କୁଲ ର ଦୁଷ୍ଟାମି ମଧ୍ୟ କମ ନଥିଲା। ବହୁତ ଦୁ
ହଁ ମୋର ମନେ ଅଛି ଥରେ ତ ସମସ୍ତେ ମିଶି ବନ୍ଧୁର ବ୍ୟାଗ୍ ଲୁଚାଇ ଦେଇଥିଲୁ।
ହଁ ହଁ ହଁ ସେଇଟା ତ ସେ ସାର୍ କ୍ଲାସରେ ବ୍ୟାଗ୍ ଖୋଜୁଥିଲା। ଶେଷରେ ଆମେ ହସି
ଆଜ୍ଞା। ଆଉଥରେ ତ ବିଦ୍ୟୁତ ଚାଲି ଯାଇଥିଲା। ସେଥିପାଇଁ ସାର୍ କ୍ଲାସକୁ କାହାଣୀ କହିଥିଲେ। ସେହି ପିରିୟଡ଼ ଆଜି ମଧ୍ୟ ମୋର ବହୁତ ମନେ ଅଛି।
ଆଚ୍ଛା। ହଁ ସତରେ ପଢା ସହିତ ସେଇ ଛୋଟ ଛୋଟ ମୁହୂର୍ତ୍ତ ଗୁଡିକ ହିଁ ସ୍କୁଲ ଜୀବନକୁ ବହୁତ ସ୍ମରଣୀୟ କରିଦେଇଥିଲା।
ନିଶ୍ଚିନ୍ତ। ମଧ୍ୟାହ୍ନ ବିରୋଧରେ ତ ଆମେ ଖେଳ ପଡିଆକୁ ଦୌଡି ଯାଉଥିଲୁ ଖେଳିବା ପାଇଁ।
ହୁଁ, କେବେ କ୍ରିକେଟ ଖେଳ ହୁଏ। କେବେ କବାଡି ହୁଏ। କେବେ ଖୋଖୋ ବି ଖେଳୁଥିଲେ। ଏମିତି ବହୁତ ସାରା ଖେଳ ବି ଆମେ ଖେଳୁଥିଲେ ତା ଭି
ଆପଣଙ୍କୁ କୋଉ ଖେଳ ବହୁତ ଭଲ ଲାଗେ?
ମତେ ତ କ୍ରିକେଟ ବହୁତ ଭଲ ଲାଗୁଥିଲା।
ଆ ମତେ ତ କିନ୍ତୁ କବାଡି ବହୁତ ଭଲ ଲାଗେ। ବେଳେବେଳେ ତ ଶିକ୍ଷକ ମାନେ ମଧ୍ୟ ଆମ ସହିତ ମଜା କରୁଥିଲେ।
ହଁ ସେଥିପାଇଁ ତ ଶିକ୍ଷକଙ୍କ ପ୍ରତି ଆମର ସମ୍ମାନ ସ୍ନେହ ଦୁହେଁ ଥିଲା।
ଆଜ୍ଞା। ଆଜି ତ କଲେଜ ଜୀବନ ଥିଲେ ମଧ୍ୟ ସ୍କୁଲ ଦିନର ସରଳତା ଆଉ କେଉଁଠି ମିଳିପାରେ।
ଠିକ କହିଲୁ ଠିକ କହିଲୁ ଏଇଟା ତ ଆଉ କେବେ ବି ମିଳିବନି
ହଁ ଏହା ତମର ସବୁଠାରୁ ପସନ୍ଦର ବିଷୟ ତାହେଲେ ଆପଣ କୁହନ୍ତୁ କେଉଁଠାରୁ ଖେଳକୁ କେଉଁ ଖେଳକୁ ସବୁଠାରୁ ଅଧିକ ପସନ୍ଦ କରୁଥିଲେ
ମତେ କ୍ରିକେଟ ବହୁତ ଭଲ ଲାଗୁଥିଲା କାହିଁକିନା ଛୁଟି ହେବା ମାତ୍ରେ ଆମେ ଖେଳ ପଡିିବାକୁ ଦୌଡି ଯାଉଥିଲୁ।
ଆଜ୍ଞା ମତେ କିନ୍ତୁ କବାଡି ହଉ ଖୋଖୋ ହୋ ଖେଳିବାକୁ ଭଲ ପାଉଥିଲ ଆମର ତ ଟିମ୍ ବହୁତ ଭଲ ଖେଳୁୁ ଖେଳୁଥିଲା।
ଆଚ୍ଛା ତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ମନେ ଅଛି ତୋର।
ନିଶ୍ଚିନ୍ତ ଦୌଡ଼ ଲମ୍ବ ଡେଇଁବା ଉଚ୍ଚ ଡେଇଁବା ବଲ୍ ଥ୍ରୋ ସବୁ ପ୍ରତିଯୋଗିତାରେ। ଛାତ୍ରଛାତ୍ରୀ ମାନେ ବହୁତ ଉତ୍ସାହ ସହିତ ଭାଗ ନେଇଥିଲେ। ଆଉ ସେଇଦିନ ମୋ ସାଙ୍ଗ ସନ୍ତୋଷ ମଧ୍ୟ ପ୍ରାୟ ଖେଳରେ ଫାଷ୍ଟ ହେଇଥିଲା।
ଆଚ୍ଛା ହଁ ମୁଁ ବି ଥରେ ଦିଶହ ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ପାଇଥିଲି ଆଉ ସେଇ ମେଡାଲ୍ ଆଜି ମଧ୍ୟ ମୋ ପାଖରେ ରଖ
ସେତ ବହୁତ ସ୍ମରଣୀୟ ଦିନ। ଆଚ୍ଛା ତାହେଲେ ମୁଁ ମଧ୍ୟ ଥରେ କବାଡ଼ି ଦଳରେ ଖେଳି ପୁରସ୍କାର ପାଇଥିଲି।
ଆଚ୍ଛା ପୁରସ୍କାର ନେବା ବେଳେ ମଞ୍ଚପୁରକୁ ଯିବାର ସେ ଖୁସି ହିଁ ବହୁତ ଅଲଗା।
ହଁ ସମସ୍ତେ ମତେ ତାଳି ଶୁଣି ବହୁତ ଗର୍ବଲା ଅନୁଭବ ହଉଥିଲା।
ହୁଁ ହୁଁ ବାର୍ଷିକ ଉତ୍ସବ ମଧ୍ୟ ବହୁତ ସୁନ୍ଦର ହଉଥିଲା ନା।
ଆଜ୍ଞା ଠିକ କହୁଛନ୍ତି ଗୀତ ନାଚ ନାଟକ ଏବଂ ଭାଷଣ ପ୍ରତିଯୋଗିତା ମଧ୍ୟ ଦେଖି। ଦେଖିବାକୁ ବହୁତ ଭଲ ଲାଗୁଥିଲା।
ହୁଁ ଥରେ ମୁଁ ଦେଶ ପ୍ରେମ ଉପରେ ଭାଷଣ ଦେଇଥିଲି। ଆରମ୍ଭରେ ଟିକେ ଭୟ ବି ଲାଗୁଥିଲା। କିନ୍ତୁ ପରେ ସାହସ ଆସିଗଲା କି ହଁ ମୁଁ କହିପାରିବି ମତେ ଆଉ ଡର ଲାଗୁନି।
ନା ପାକରେ ଚାଷୀର ଭୂମିକା। ନିର୍ବାହ କରିଥିଲି ସମସ୍ତେ ବହୁତ ପ୍ରଶଂସା କରିଥିଲେ।
ଆଛା ଆମ ସ୍କୁଲର ବି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ ରହିଛି ସେଥିରେ ବହୁତ
ଆଉ ଆପଣଙ୍କର ପିକନିକ ମନେ ଅଛି ତ।
ହଁ ହଁ ନିହାତି ଆମେ ଯୋଉ ବସ ରେ ଯାଇଥିଲୁ ରାସ୍ତାରେ ଗୀତ ଗାଉଥିଲେ ଏବଂ
ଆଜ୍ଞା ପିକନିକରେ ତ ସମସ୍ତେ ଏକାଠି ବସି ଖାଇବା ଏବଂ ଖେଳିବା ବହୁତ ମନେ ପଡ଼େ ଆଜି
ନିହାତି ଶିକ୍ଷକ ମାନେ ମଧ୍ୟ ସେଦିନ ବହୁତ ଖୁସି ଥାଆନ୍ତି ସେମାନେ ମଧ୍ୟ ଆମ ସହ କଥା ଆଉ ଫଟୋ ବି ଉଠଉଥିଲେ ଆମ ସହିତ।
ମୁଁ ଯେତେବେଳେ ଏଟିି ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଥିଲା ଆପଣଙ୍କର ମନେ ଅଛି।
ହଁ ହଁ ଆମେ ସମସ୍ତେ ତ ମିଶିକି ଗଛ ଲଗାଇଥିଲୁ ନା।
ଆଜ୍ଞା ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଆମେ ଭାଗ ନେଇ ଥିଲୁ ସେଇ ଦିନ।
ଆଚ୍ଛା ହଁ ତ ସେଇ କାର୍ଯ୍ୟକ୍ରମକୁ ଆମେ ପରିବେଶ ସୁରକ୍ଷା। ଏବଂ ସ୍ବଚ୍ଛତାର ମହତ୍ଵ ବୋଲି ଶିଖିଥିଲୁ।
ନିଶ୍ଚିନ୍ତ ସ୍କୁଲ କେବଳ ପାଠ ପଢ଼ା ପାଇଁ ନୁହେଁ ଭଲ ମଣିଷ ହେବାରେ ମଧ୍ୟ ଶିକ୍ଷା ଦେଇଥାଏ।
ନିହାତି ଠିକ କହିଲୁ କାହିଁକି ନା ଆଜି ଯୋଉ ଭଲ ଅଭ୍ୟାସ ଆମ ପାଖରେ ଅଛି ତାର ଅଧିକାଂଶ ସ୍କୁଲ ରୁ ହିଁ ଶିଖିଛୁ।
ଆଜ୍ଞା ସ୍କୁଲ ତ ସେଥିପାଇଁ ଆମକୁ କେବଳ ପାଠ ପଢାନି ଜୀବନ କିପରି ବଞ୍ଚିବାକୁ ହୁଏ ସେ ମଧ୍ୟ ଶିଖାଇଛି।
ହୁଁ। ତ ହ୍ୟାଲୋ ଅମିତ ହଁ ସ୍କୁଲ ଆମକୁ ସ୍କୁଲୁ ସମୟର ମୂଲ୍ୟ ଆମେ ଶିଖିବା। ଶିଖିଚେ ପ୍ରତିଦିନ ଠିକ ସମୟ ସ୍କୁଲ ଯିବା ଏକ ଭଲ ଅଭ୍ୟାସ ଆମର ହୋଇଯାଇଛି।
ଏା ମୁଁ ତ ଶୃଙ୍ଖଳା ଆଉ ଦାୟିତ୍ଵ। ତବଦ୍ ଶିଖିଛି ନିୟମ ମାନି ଚାଲିବାର ଅଭ୍ୟାସ ସ୍କୁଲ୍ରୁ ହିଁ ଆସିଛି।
ହୁଁ ଆମ ଶିକ୍ଷକ ମାନେ ସବୁବେଳେ ସତ କହିବାକୁ ଆଉ କୁହନ୍ତି ଆଉ ଆମକୁ ପରିଶ୍ରମ କରିବାକୁ ମଧ୍ୟ କହୁଥିଲେ।
ହଁ ଆଜି ମଧ୍ୟ ସେଇ ଉପବେଶ ଦେଶ ଗୁଡିକ ମୋର ମନେ ଅଛି ଆମେ ଜୀବନର ବହୁତ କାମରେ ତା ମଧ୍ୟ ଆସୁଝି।
ହଁ ତ ପୁରୁଣା ସାଙ୍ଗ ମାନଙ୍କ ସହ ଏବେ ବି ଆମେ ଯୋଗାଯୋଗରେ ଅଛ କି?
ନାଇଁ ସେମିତି କିଛି ସାଙ୍ଗ ନାଇଁ ତଥାପି କିଛି ସାଙ୍ଗଙ୍କ ସହିତ ଫୋନ ରେ କଥା ହୁଏ। ଆଉ କିଛି ସାଙ୍ଗ ତା ସମ୍ ସହିତ ସୋସିଆଲ ମିଡ଼ିଆ ମଧ୍ୟରେ ଯୋଗାଯୋଗ ଅଛି ଆଉ।
ଆଛା ମୋର ମଧ୍ୟ ହଁ ମୋର ବି ମଧ୍ୟ କିଛି ସାଙ୍ଗଙ୍କ ସହ ଯୋଗାଯୋଗ ଅଛି ବେଳେ ବେଳେ ସମସ୍ତେ ଆମେ ମିଶିବାର ଯୋଜନା କରୁଥାଉ।
ଆଜ୍ଞା ସ୍କୁଲର ପୁରୁଣା ଫଟୋ ମଧ୍ୟ ଦେଖିଲେ ବହୁତ ସ୍ମୃତି ମନେ ପଡିଯାଇଥାଏ।
ହଁ ସେଟା ତ ଠିକ କଥା ସତ କଥା ୟୁନିଫର୍ମ ପିନ୍ଧି ସକାଳେ ସ୍କୁଲ ଯିବା ପ୍ରାର୍ଥନା, କ୍ଲାସ, ଟିଫନ୍, ଖେଳ ଏସବୁ ବହୁତ ମନେ ପଡେ। ହ
ଆଜ୍ଞା ଯୋ ଆଉ ପରୀକ୍ଷା ସରିଲା ପରେ ଛୁଟିରେ ଅପେକ୍ଷା କରିବା ମଧ୍ୟ ବହୁତ ମଜା ଲାଗୁଥିଲା।
ହୁଁ ହୁଁ ତୁ କେବେ ସ୍କୁଲ କୁ ପୁଣି ଯାଉଚୁ କି?
ନାଇଁ ଏଇ ବର୍ଷ ବାର୍ଷିକ ଉତ୍ସବରେ ଥରେ ଯାଇଥିଲି ଭଲ ଆୟୋଜନ ହୋଇଥିଲା ବୋହୁତ ଶିକ୍ଷକ ଶିକ୍ଷତ୍ରୀ ମାନେ ସହିତ ଦେଖା ହୋଉଥିଲା ଅଧା ତ ରିଟାର୍ଡ଼ ହେଇଗଲେ ଅବିକା ନୂଆ ଶିକ୍ଷକମାନେ ବି ଆସି ଥିଲେ।
ହଁ
ଆପଣ କେବେ ଆସନ୍ତୁ ଆଉ ଥରେ ମିଶିକି ଯିବା ସ୍କୁଲ।
ଠିକ ଅଛି ବହୁତ ଭଲ କଥା ମୁଁ ମଧ୍ୟ ଶୀଘ୍ର ସ୍କୁଲକୁୁ ଯାଇ ସମସ୍ତଙ୍କୁ ଭେଟିବାକୁ ଚାହୁଁଛି।
ଆଜ୍ଞା ତାହେଲେ ଠିକ୍ ଅଛି ଆଉ କେବେ କଥା ହେଇ ସାଙ୍ଗମାନାନଙ୍କ ସହିତ ମିଶିକି ସ୍କୁଲ ଯିବା। ଆଉ।
ହଁ ଆମେ ମଧ୍ୟ ତାଙ୍କ ଆଶୀର୍ବାଦ ନେବା ଉଚିତ।
ଆଜ୍ଞା ଠିକ୍ ଅଛି ତାହେଲେ ଧନ୍ୟବାଦ।
ଠିକ ଅଛି ଆଉ ଏବେ କଣ କରୁଥିଲେ?
ଆଜ୍ଞା।
ହାଲୋ।